ହାଲୋ।
ହାଲୋ।
ହାଲୋ।
ହଁ ହାଲୋ ଶୁଣା ଯାଉଚି।
ହଁ, ହଁ।
ଆଉ କଣ କରୁଚନ୍ତି?
କଣ କରୁଚନ୍ତି? ଏଇ ବସିଥିଲି ଆଉ। ଆପଣ କଣ କରୁଥିଲେ?
ମୁଁ ଏ ବସିଚି।
ଆଛା। ଆଉ ସେପଟେ ଗରମ କେମିତି?
ହଁ ଗରମ ଜୋର ହଉଚି ଗରମ ଏପଟେ, ଖରା ତ ଦେଖୁଚ, ଯୋଉ ଯେତିକି ଯୋର ହଉଚି ଆଉ। ତମ ଆଡେ ଖରା ହଉଚି ନା ଜୋରରେ? ଆମ ଆଡେ ତ ବହୁତ।
ହଁ ବହୁତ୍ ବହୁତ୍ ଗରମ।
ହୁଁ ଆଉ ଖାଇ ଖିଆ ପିଆ ସରିଲାଣି?
ନା, ନା ଖିଆ ପିଆ ସରିନି। ଏଇ ଜଷ୍ଟ ବୁଲିକି ଆସିଚୁ ରୁମରେ। ଏ ବସିଚୁ ଗରମ ହଉଚି ବାହାରେ। ପବନ ଟିକେ ଦଉଚି ତ ବସିଚୁ।
ହଁ ଆପଣ ସେପଟେ କେମିତି କଣ, ବର୍ଷା ଫର୍ଷା ହେଇଚି?
ନା ବର୍ଷା ହେଇନି ଦିଇ ଦିନି ପୂର୍ବରୁ ହେଇଥିଲା। ଖାଲି ଦିନ ବଳା ହବନି ରାତିରେ ଖାଲି ଟିକେ ପବନ ଜୋର ହବ। ବର୍ଷା ଟିକେ ପକେଇବ ଯାହା ଆଉ। ଏଇ ଦି ଦିନ ହବ କିଛି ହେଇନି।
ହୁଁ ହୁଁ ହୁଁ ନାଇ ଆମର ଏଇଠି ବର୍ଷା ହେଇଚି, ହଁ ବର୍ଷା ହଇଚି, କିନ୍ତୁ ଗରମ କିନ୍ତୁ ଯୋଉ ଗରମ କୁ ସେଇ ଗରମ, ସେମ୍ ତି ଆଉ।
ହୋ ଆମକୁ ବର୍ଷା ଋତୁ। ହୁଁ।
ବର୍ଷା ଦିନ କେମିତି କଣ ଲାଗେ?
ଉଁ ବର୍ଷା ଋତୁ ତ ଆମର ଜାଣିଥିବ ଆଉ। ବର୍ଷା ଋତୁରେ କେମିତି କଣ ହୁଏ, ଆମର ତ ଋତୁ ଜାଣିଚ, କେତେଟା? ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ।
ହୁଁ।
ଆଉ ବର୍ଷା ବର୍ଷା ଋତୁୁର ତ ସବୁଠୁ ଅଲଗା, ଅଲଗା। ଅଲଗା ଋତୁ ସେଟା ହଉଚି, ଆଉ କଣ କହିବି ବର୍ଷା ଋତୁରେ ତ ପୁରା ଚାରିଆଡେ ସବୁ ଚାରିଆଡେ ସବୁ ଗଛ ପତ୍ର ସବୁ ସବୁଜ ଆଉ ଯୋଉ ଥ ପବନ ବାଜିବ ସବୁ। ମନ ପୁରା ଖୁସି ହେଇଯିବ ବର୍ଷା ଦିନେ। ଏଥିରେ ବି ବର୍ଷା ଋତୁୁର ବହୁତ ଭଲ ମତେ ଭଲ ଲାଗେ। ଆଉ ଗ୍ରି ଆଉ ଖରା ଦିନରେ କଣ? ଖରା ଦିନରେ ବି ତ ଜାଣିଥିବ ଖରା ଜୋରେ ହଉଚି। ଖରା ତ ହୁଏ। ଆ
ଆଜିର ଡେଟ ରେ ଆପଣ ଯଦି ବର୍ଷା ଦିନ ଦେଖିବେ ବ ଖରା ଦିନେ ମଝିରେ ମଝିରେ କାଳ ବଇଶାଖି ହୁଏ ଆଉ ଦିନେ ଦିନେ ପୁରା ଜୁଲାଇ ଅଗଷ୍ଟ ପର ହେଇଯାଏ ବର୍ଷା ହେଲା ବେଳେ। ଏମତି ଚାଲିଚି ପୁରା ଦଶହରା ଯାଏ ବର୍ଷା ଚାଲେ ଆଜିକାଲି ଋତୁ ଏତ ତେ ସବୁ ମାନେ ପରିବେଶ ଇଏ ପାଇଁ ସବୁ ଚେଞ୍ଜ ହେଇଯାଇଚି ମାନେ ଆମେ ଯୋଉ ଗଛ କାଟିଚେ ଏଇ ସବୁ ପାଇଁ ସବୁ ଋତୁ ମାନେ ଯୋଉ ସମୟରେ ତା ଆସିବା କଥା ତାଠୁ ସବୁ ମାନେ ସମୟ ସବୁ ବଦ ଦଳି ଯାଇଛି।
ହୁଁ ଦେଖିନ କି ଯେମତି ଖରା ଦିନରେ ସବୁ ଯେମିତି ପୋଖରୀ ନାଳ ଫାଳ ସବୁ ଶୁଖିଯାଏ ଗଛ ପତ୍ର ସବୁ ଶୁଖିଯାଏ। ଲୋକମାନେ ପାଣି ପାଇଁ କେମିତି ହୁଅନ୍ତି। ଏମିତି ଆଉ ଆକାଶରେ କଳାମେଘ ସବୁ କଳାମେଘ ମାନେ କଳା ମେଘ ସବୁ ହେଇଯାଏ।
ହୁଁ।
ହୁଁ ବର୍ଷା ବର୍ଷାରେ ଲୋକମାନେ ବର୍ଷାରେ ଲୋକମାନେ ସମସ୍ତେ ମନରେ ତାଙ୍କର ମାନେ ଟିକେ ବହୁତ ଭଲ ଲାଗେ ଲୋକଙ୍କୁ ବର୍ଷା ଯେତେବେଳେ ହେଲେ। କି ଥଣ୍ଡା ପବନ ଟିକେ ବାଜିଲେ। ମାନେ ଖରା ଋତୁ ଖରା ଦିନରେ। ସୁ ମାନେ ଭଲ ଲାଗେ ଲୋକଙ୍କୁ ସେତେବେଳେ।
ହଁ ଏଇଥିପାଇଁ ବି କୁହାଯାଏ ଯେ ବର୍ଷା ଏଇ ଥିପାଇଁ ଆସେ ଯେ ଖରାର ଯୋଉ ଗରମ ହୁତୁ ହୁତୁ ଟା ତାର ମାନେ ଗରମରୁ ଏତେ ସହ୍ୟ କରିବନି ଯେ ତାକୁ ତା ତୃପ୍ତି ଦବା ପାଇଁ ବର୍ଷା ଟା ସେଇଥିପାଇଁ ଗ୍ରୀଷ୍ମ ପରେ ଆସେ କିନ୍ତୁ ଆଜି କାଲି ଏମିତି ହେଇଗଲାଣି ବର୍ଷା ମାନେ ଏତେ ପରେ ଲେଟ ରେ ଆସୁଚି ଆଉ କେ କିଛି ବି ଯେତେବେଳେ ଆସୁଚି ଏତେ ଧ୍ଵଂସ ହେଇଯାଉଚି ମାନେ ବହୁତ କିଛି ଜିନିଷ ଏବେ ବଦଳି ଗଲାଣି। କିନ୍ତୁ ହଁ ବର୍ଷା ଦିନର ଖାସିୟତ ଅଛି। ବର୍ଷା ଦିନର ମାନେ ଯୋଉ ଗଛ ଲତା ପୁରା ସବୁଜିମା ହବା, ତାପରେ ସେଇ ସମୟର ଅ ଜଳବାୟୁ ଟା ଗୋଟେ ବହୁତ ଅଲଗା ପ୍ରକାର ମନୋରମା ଲାଗେ। ତ ଏଇ ସବୁ ଜିନିଷ ବହୁତ ଗୁଡାଏ ଜିନିଷ ଭଲ ଅଛି। ଆଉ ଅ ବର୍ଷା ଦିନରେ କିନ୍ତୁ ଏତିକି ଯେ ବର୍ଷା ବର୍ଷା ଦିନରେ ଆମେ ବାହାରେ ବେଶି ବୁଲା ବୁଲି କରିପାରୁନା। ବର୍ଷା ଦିନରେ ବହୁତ ସମୟରେ ଆମେ କଣ ଘରେ ରହିକି ଅ ଏମିତି ଖାଇବା ପିଇବାରେ ଅଧିକା ଧ୍ୟାନ ଦେଇକି ସେଇ ସବୁରେ କିନ୍ତୁ ବୁଲା ବୁଲି ଟା କମ କରାଯାଏ ଏମିତି ସବୁ ଆଉ। ଆପଣଙ୍କୁ ବର୍ଷା ଦିନ ଆଉ କଣ ପର୍ବପର୍ବାଣୀ ବି ଦେଖିବେ ଯଦି ଦେଖିବେ ଆମ ଓଡିଆଙ୍କର କୁହନ୍ତି ପର୍ବପର୍ବାଣିୀ ପ୍ରଥମେ ଆରମ୍ଭ ହୁଏ ହଉଚି ବର୍ଷା ଦିନ ଆମର ଯୋଉ ଗଣେଶ ଚତୁର୍ଥୀ। ତ ଗୁଡ଼ାଏ ପର୍ବ ପର୍ବାଣି ଯେମିତି ରାକ୍ଷୀ ପୂର୍ଣ୍ଣିମା ଏଇ ସବୁ ବହୁତ ଗୁଡାଏ ପର୍ବପର୍ବାଣି ଏଇ ଆମର ବର୍ଷା ଦିନରେ ବି ପଡେ।
ହୁଁ ହୁଁ। ଆଉ ବର୍ଷା ଦିନେ ତ ଦେଖିଥିବ ସବୁ ମେଘ ସବୁ ଆମର କଳା ହେଇଥିବ ସବୁବେଳେ। ଆଉ ବଜ୍ର ପ୍ରାତ ସବୁ ଘଡଘଡି ଶୁଣିବାକୁ ସବୁବେଳେ ମିଳିଥିବ ସେଟା। ବର୍ଷା। ପୁଲେ ତ ଦେଖିଥିବ ଚାରିଆଡେ ସବୁ ଯୋଉ ଇଏ ପଡେ ଆମର ଡୋଲ ଭତର୍ ପଡେ।
ହୁଁ।
ଆଉ ତ ନଦୀ ନାଳ ଜାଗାକୁ ବୁଲି ଗଲେ ଲୋକ ମା ମାନେ ବିଲେରେ ପାଣି ବୁଲିଲେ ବି ଲୋକଙ୍କର ଟିକେ କଣ ଚାଷବାସ କରିବାରେ ସୁବିଧା ହବ? ଆଉ ଆମର ତ ଓଡିଆ ମାନଙ୍କର ଜାଣି ଓଡ ଓଡିଆ ମାନଙ୍କର ତ ଆମର ଆମଳ ଆପଣ ଜାଣିଥିବେ ବାର ବାର ମାସର ତେର ପର୍ବ।
ହଁ।
ହୁଁ।
ବର୍ଷା ମାନେ କଣ କହିଲେ ଠିକ୍ କଥା କହିଲେ। ଭଲ ବାଦେ ଭ ଏହି ଦିନ ଟା କଣ? ଆମର ଚାଷୀ ମାନଙ୍କ ପାଇ ତ ବହୁତ ଭଲ। କିନ୍ତୁ ବହୁତ ଗୁଡାଏ ଅନୁପକାର୍‌ତା ବି ଅଛି ଯେମ୍‌ତି କି ଅ ଅଧିକ ବର୍ଷାରେ ଯୋଉ ବନ୍ୟା ହେଇଯି ବା ବହୁତ ଗାଁ ରେ ମାନେ ପାଣି ଜମିକି ରହିଯାଏ ଦୁନିଆ ରୋଗ ପ୍ରରିବା ତେଇଥିରେ ହୁଏ ତ ଘର ଦ୍ଵାର ଭିଜି ଭାସିଯାଏ। ବହୁତ ଗୁଡ଼ାଏ ମାନେ ବନ୍ୟା ହେଇ
ଆଉ ପିଲ୍‌ବର୍ଷା ଦିନେ ତ ଦେଖିଥିବେ ପିଲାମାନେ ସବୁ କେମ୍ ତି ଡେଗିବେ ବର୍ଷାରେ। ସ୍କୁଲ ଫୁଲ ଯିଆକୁ ଭାରି ମଜା ଲାଗେ ବର୍ଷା ଦିନ୍‌ରେ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
ହାଲୋ।
ହାଲୋ।
ଶୁଣା ଯାଉଚି ହାଲୋ।
ହଁ ହଁ କୁହନ୍ତୁ।
ମୋବାଇଲ୍ ରେ ଯାଇ ଦେଖି ନାହାନ୍ତି? ଯୋଉ ବର୍ଷା ଦିନେ କେମତି ସବୁ ସ୍କୁଲ ଯିବାକୁ କେମତି ମଜା ଲାଗେ ଛୁଆ ପିଲାମାନଙ୍କୁ। ବର୍ଷାରେ ଭିଜି ଭିଜି ଯିବାକୁ ଆସିବାକୁ ମଜା ଲାଗେ ପିଲାଙ୍କୁ କେତେ। କେତେ ପିଲା ତ ଛୁଟିକୁ କହିବେ ବର୍ଷା ହଉଛି ଯିବି ନାହିଁ କିନ୍ତୁ ଠିକ୍ ଟାଇମ୍ ରେ ସଖାଳୁ ବର୍ଷା ହବ ନଅଟା ଟା ସ୍କୁଲରୁ ଗଲା ଟାଇମ ରେ ବର୍ଷାଟା ଛାଡିଯିବ।
ହଁ ଅଁ ଠିକ୍ କଥା କହିଲେ ମୁଁ ବି ମତେ ମନ ଅଛି ଛୋଟ ଥିଲା ବେଳେ ଏମ୍‌ତି ହି କରେ ଯେ ଭ ବର୍ଷା ଦିନ ବଢିଆ। ଆଉ ଆମେ ସ୍କୁଲ ଯିବାନି ଘରେ ରହି ମଜା କରିଆ କିନ୍ତୁ ଠିକ୍ ସକାଳୁ ଇତେ ଜୋର ସେ ବର୍ଷା ହେଇଥାଏ କିନ୍ତୁ ଠିକ୍ ନଅଟା ବାଜି ସେଇ ଟାଇମ୍ ରେ ହି ସାଢେ ନଅ ଭିତରେ ବର୍ଷା ପୁରା ଛାଡ଼ିଯିଅ ମତେ ଏତେ ରାଗ ମାଡ଼େ। ବର୍ଷା ଟା ଠିକ୍ ସବ୍‌ବେଳେ ସ୍କୁଲ ଯିବା ସମୟରେ କାହିଁକି ବନ୍ଦ ହେଇଯାଏ? ତ ମୁଁ ବି ଏମ୍ ତି ବହୁତ ଟେଣେ କିନ୍ତୁ କେତେ କେତେବେଳେ ବର୍ଷାରେ ବି ବହୁତ ସମୟ ଠୁ ସ୍କୁଲ ଗଭ୍ ମେଣ୍ଟ ବି ବନ୍ଦ କର୍ ଦିଅନ୍ତି ଏନା ବହୁତ ବନ୍ୟା ବ ଚାଲେ ବୋଲି। ତ ସେ ସବୁ ଜିନିଷ ଛୁଆ ମାନଙ୍କ ପାଇଁ ଭଲ ବର୍ଷାରେ ଭିଜିବାକୁ ବି ଭଲ ଲାଗେ। ଏମତିଆ ସବୁ ଆଉ ଗୋଟେ ଦେଖିଛନ୍ତି ନା ଇଏରେ ଆପଣ ଯୋଉ ଆଗରୁ ଅବିକାତ ନୁହଁ ଅବୁ କିନ୍ତୁ ଗାଁ ରେ ଆପଣ ଦେଖିଥିବେ ଏଇ ଯୋଉ ଅ ହଂ ହଁ ହା ଅ ଆମର ଅ ଆସିବାକୁ ଥାଏ ଯେତବେଳେ ବର୍ଷା ଅଳ୍ପ ଅଳ୍ପ ବର୍ଷା ହେଇଥାଏ ଏ ଯୋଉ ସାଧବ ପୋକ ଗୋଟେ ଥାଏ ନାଲି କଲର୍। ସେଇ ସବୁ ଗାଁ ଘାସ ରେ ବୁଲେ ସେ ସବୁ ମୋର ଭାରି ପସନ୍ଦ। ଆଜ କାଲି ସେ ସବୁ ଲୋକ ପାଇ ଗଲାଣି ଆପଣ କେବେ ଦେଖିଛନ୍ତି ଆପଣ ସେଇପଟେ କେବେ କୌଣେସି ଗାଁ ରେ କି କୋଉଠି ଜାଗାରେ ଆପଣ ଦେଖିଚନ୍ତି ସେଇ ସାଧବ ପୋକ?
ହୁଁ ଆଉ ବର୍ଷା ଋତୁରେ ତ ଦେଖିଥିବେ ବେଙ୍ଗମାନେ ମୟୂର ମାନେ କେମତିଆ ସବୁ ମାନେ କେମତି ଭଲ ତାଙ୍କୁ ବେଙ୍ଗ ମାନେ କେମିତି ସବୁ ବିଲ ମଝିରେ କେମତି ଟୋ ଟୋର କରୁଥିବେ ବେଙ୍ଗ ମାନେ ଆଉ ମୟୂର ତାଙ୍କର ସବୁ ଦେଖାନ୍ତି ଯୋଉ ସେଟାକୁ ଇଏ କରିକି ପିଲାଙ୍କର ପକ୍ଷୀମାନେ କେତେ ଆନନ୍ଦ ସବୁ ହୋଇଥାନ୍ତି ଆଉ। ଚାରିଆଡେ ସବୁଜ ଘାସ ଫାସ ସବୁ ଥିବ ନା ତ ସେଥିପାଇଁ ତାଙ୍କୁ ଏ ପ୍ର କୁର୍ଦ୍ଦିଟା ସବୁୁଠୁ ସବ୍ ପରେ ଏ ମାନେ ପ୍ରକୃତ ଟା ତାଙ୍କର ସବୁଠୁ ଭଲ ଲାଗେ ତାଙ୍କୁ ନା ସେୟା ଦେଖି ତାଙ୍କର ସବୁ।
କିନ୍ତୁ ଆଉ ଗୋଟେ ଭଲ କଣ ବର୍ଷା ଦିନର? ଯୋଉ ଆମର ଯୋଉ ନଦୀ ନାଳ ପୋଖରୀ ଗଛ ଲତା ସବୁ ଶୁଖି ଆଇଥାଏ ପକ୍ଷୀ ପଶୁ ପୁରା ଗରମରେ ଯୋଉ ଶୁଷ୍କ ହେଇକି କ ପାଣି ପିଇ ନାଲ୍ ନ ପାଇ ଅ ମାନେ ପୁରା ଯୋ ଇଏ ଗଛ ଲତା ସବୁ ଶୁଖିଯାଏ ତ ବର୍ଷାର ଦେହରେ ସବୁ ଗୁଡାକ ପୁଣି ଖୁ ଉ ମାନେ ଖୁସି ଏଇ ଯାଆନ୍ତି ହସି ଉଠନ୍ତି। ଏଇ ସବୁ ଜିନିଷ ପ୍ରକୃତିର କୁହନ୍ତି ନା ଯେ ଗୋଟେ ଜିନିଷକୁ ପାର୍ କରିଆ ପାଇଁ ସବୁବଳେ ତାପରେ ଗୋଟେ ଆ ଗୋଟେ ପ୍ରୋବ୍ଲେମ ର ସବୁବେଳେ ସଲ୍ୟୁସନ ଥାଏ ତ ସେମ୍ ସେଇ ଗ୍ରୀଷ୍ମ ର ସଲ୍ୟୁସନ ହିସାବରେ ବର୍ଷା ଆସିଛି। କିନ୍ତୁ ଆମେ ଯଦି ପ୍ରକୃତିକୁୁ ଆଉ ଟିକେ ଗଛ ଲଗେଇବା ଏ କରି ତ ଏଇ ସବୁ ଯୋଉ ଓ ମାନେ ବହୁତ୍ ଗୁଡାଏ ବେ ବ ପରିବେଶକୁ ନେଇକି ଯୋଉ ଅସୁବିଧା ହଉଚି ସେ ସବୁ ରୁ ବି ଆମେ ଦୂରରେ ଯେମତିକି ଅ ବର୍ଷା ଦିନ ଆଉ ଗୋଟେ ଜାଣିଛନ୍ତି ନା ଅବିକା ପ୍ରତି ବର୍ଷା ଋତୁରେ ଜୁଲାଇ ସାତ ରୁ ଚଉଦ ତାରିଖ ଯାଏ ବନମୋହ ଛ ବୋଲି ଗୋଟିଏ ଆ କାର୍ଯ୍ୟକ୍ରମ ହୁଏ ଓଡିଶା ସରକାର ବି କରନ୍ତି। ସେଥିରେ କଣ ବର୍ଷା ଋତୁରେ ଆ ଯେହେତୁ ବର୍ଷା ଋତୁ ଆରମ୍ଭ ହେବାକୁ ଯାଉଚି। ସମସ୍ତେ ସେଇ ସପ୍ତାହେରେ ସ୍କୁଲ କଲେଜ ଗାଁ ରାସ୍ତା ବାହାର ସିଟି ଏରିଆ ରେ ହଉ ସବୁ ଜାଗାରେ ଗଛ ଲଗାନ୍ତି। ବୃକ୍ଷରୋପଣ କରନ୍ତି। ଆପଣ କେବେ? ସେ ମାନେ କାର୍ଯ୍ୟକ୍ରମରେ କେବେ ଭାଗ ନେଇଚନ୍ତି?
ନା ନା ମୁଁ ନେଇନି ସେମିତି କିଛି କାର୍ଯ୍ୟକ୍ରମ ଦେଖିଆ ବର୍ଷା ଋତୁୁର ବହୁତ ଲୋକଙ୍କର ଅ ନଷ୍ଟ ବି ବହୁତ୍ ହେଇଯାଇଥାଏ।
ହୁଁ ସିଏ କଲେ ହଁ ଠିକ୍ ଅଛି।
ହଉ। ମୁଁ ପରେ କଥା ହଉଚି ଟିକେ ଗୋଟେ ଫୋନ ଆସିଚି, ଠିକ ଅଛି ହଉ। ରହୁଚି ତାହେଲେ।
ହୁଁ।
ହଉ।